ହଁ କଣ କରୁଛୁ?
ଏ ଆସିଥିଲି ଏଇନୁ ବାଥରୁମରୁ ଆସିଲି ଟିକେ ଫ୍ରେସ ଫ୍ରାସ ହେଇକି
ରୁମରେ ବସିଛି ଆଉ, କହିଲି ଦେଖିଆ ଟିକେ କଥା ହେଇଯିବା କଣ କରୁଛି।
ସବୁ ଦେହପା ଭଲ ଅଛି।
ହଁ ଦେହପା ଠିକ ଠାକ ଅଛି। ଥଣ୍ଡା ମତେ ମଝିରେ ତ ବହୁତ ଜୋରରେ ଦେଖୁ ଦି ଦିନ ହେଇଯାଇଥିଲା। ରଜ ଅ ସେକେଣ୍ଡ ଦିନ ଆଉ ଥାର୍ଡ ଦିନ ଆଉ ହେଇଥି ଯଗୁ ବାହାରିକି କୁଆଡେ ଯାଇପାରିନି ନା। କମିଲାନିଁ ସେ ଥଣ୍ଡା।
ଓହୋ, ଏ ଡକ୍ଟର ମାନ ଡକ୍ଟର ଠିଁ ଦେଖଉଚୁ ନାଇଁ ନାଇଁ ହଁ। କଣ ପାଇଁ ଏତେ ଥଣ୍ଡା ହଉଛି?
ଡ଼ଷ୍ଟ ଆଲର୍ଜିଟା ତ ବହୁତ ଟାଇମ ରହିବ ଆଉ କହିଲେ କଣ ହେବ। ତୁମେ ତାର କେବଳ ମାନେ ଇଏ ହେଲା କି ତମେ ମାସ୍କ ପିନ୍ଧିକି ଯାହାବି ଯେତେବେଳେ କରିବ ମାକ୍ସ ପିନ୍ଧିଥିବ ସବୁବେଳେ। ନହେଲେ ତାର ଆଉ କଣ। ଧୂଳି ବାଜିଲା ମାନେ ହିଁ ତୋର ଛିଙ୍କ ହବ ଯାହାର ଯୋଉଟା ଆଲର୍ଜି ଆଉ କଣ ଆଉ ତ ଯୋଉଟା ଦୁଳି ଜାଗା ଥିବ କି ଜୋରେ ପବନ ହେଲା ଆଉ ସେଇ ଜାଗା ଆଲର୍ଜି ହଉଛି ନା ମୁଁ ଯୋଉ ଦିନ ଯାଇଥିଲି ରଜ ଫାଷ୍ଟ ଦିନ ପାର୍କକୁ।
ହଁ ହଁ।
ଆକଚୁଆଲି ସେଇ ଟାଇମରେ ଆମେ ଗଲା ଟାଇମରେ ପବନ ଫବନ ବହୁତଜୋରେ ହେଲା। ମୁଁ ଆଉ ସେଇଠେ ପିନ୍ଧିକି ଯାଇଥିଲି ମୁହଁରେ ଘୋଡେଇକି ଯାଇଥିଲି। କିନ୍ତୁ ଆଉ ଠିଁ ଖୋଲିକି ରଖିଦେଲି ଡିକି ଭିତରେ ତାପରେ ପବନ ଭବନ ବହୁଜୋରେ ହଉଥିଲା ସେଇଠି ଯେତିକି ଡଷ୍ଟ ଉଡିଥିବ
ହୁଁ ହୁଁ।
ଆଉ ମତେ ତାପରେ ତ ମୁଁ ଆଉ ରାତି ଦିନ ନ ଶୁଏ ଆଉ ଛିଙ୍କି ଛିଙ୍କି। ଛାଡିଲାାନି ମୋର ଦି ଦିନି ହେଲା।
ଏଇ ମୋର ଯାଆ ଜଣେ ଅଛନ୍ତି ଭୁବନେଶ୍ଵରରେ ମାନେ ସିଏ ହେମତି ସିଏ ବି ଏଇ କାଲିନା ପଦିନ ଯୋଉ ଯାଇଥିଲ ଭୁବନେଶ୍ଵର ଦେଖା ହେଇଥିଲା। ସେ ବି କହୁଥିଲେ ଗଲେ ମୋର ଏମିତି ଡଷ୍ଟ ହେଲ ଯେ ମତେ ମୋ କୁଆଡେ ଯୁଆଡେ ଯାଉ ସେ ବୁଲି ଆସିଲେ ପାଞ୍ଚ ଦିନ ପଡୁଛି ଆଗ।
ହଁ ମାନେ ଏତେ କଷ୍ଟ କହିଲେ ମୁଁ ଆଉ ଦି ପରେ ଶୋଇ ପାରିଲିିନି ହେ ଦିନ। ମାନେ ମୁଁ ଛିଙ୍କି ଛିଙ୍କି ପୁରା ଆବା କାବା ହେଇଗଲି। ଏତେ ଛିଙ୍କିଲି ଶହେ ଟା ଖଣ୍ଡେ ଛିଙ୍କିଲି ସେ କହିଲା ମାନେ ଝିଅ କହିଲା ମାମା ଆଉ ଆଉ କଣ ଏତେ ଛିଙ୍କୁଛ ମୁଁ କହିଲା ଆଉ କଣ କରିବି ମାନେ ମୁଁ ପୁରା ଯେତେବେଳେ ଛିଙ୍କିଲେ ଯେତକ ମୋ ମୁହଁରୁ ପୁରା ଝାଳ। ମାନେ ପୁରା ଦେହ ହାତ କଣ ହେଇଗଲା ମୁଁ ଉଠିକି ବସିଲି। ବସିକି ଚୁଟି ଫୁଟି ଆଗ ଭଲ କ ଭିଡି ଭିଡ ଦେଲି ମୁହଁ ଫୁହଁ ପୁରା ପୋଛି ହେଇନି ମୁଁ କହିଲି କହନି କହନି ଯୋଉ କଷ୍ଟ ହେଇ ଥଣ୍ଡା ବହୁତ ଜୋରେ ହଉ ଚି ଆଲର୍ଜି ଯୋଗୁଁ ଯୋଉ କ ଷ୍ଟ ହଉଛି ମାନେ ଯାହାକୁ ହଉଛି ଆକଚୁଆଲି ସେ ଜାଣିବ।
ଏଇ ଏରିଆ ରେ ବା ଆମ ଯୋଉ ଏରିଆରେ ରହୁଛି ପୁରା ଡଷ୍ଟ ମାନେ ଡ଼ଷ୍ଟ ହି ଡ଼ଷ୍ଟ। ମୋତେ ଏଇ ଛୁଆଙ୍କର ଏମତି ଡ଼ଷ୍ଟ ଏଲର୍ଜି ହେଇଚି ପା ହେଇ ଏଇ ମାନେ ରାସ୍ତାଘାଟରେ ଯିବା ପାଇଁ ବାଇକରେ ମୁହଁ କଳା ହେଇକି କି ଆସିବ ଧଳାରେ ଯଦି ପାଉଡର ମରିକି ଯାଇ ଥିବ ସେ କଳା ପାଉଡର ମାରିକି ଆସିବ।
ଆଉ ତାପରେ ନାଇଁ ମୋ ବାପ ଘର ବି ଯୋଉଠେ ଆମେ ଛୁଆ ଥିଲା ବେଳେ ଜଣା ପଡ଼ୁନଥିଲା।
ହୁଁ।
ଏବେ କିନ୍ତୁ ଏତେ ଡଷ୍ଟ ହେଲାଣି ଏତେ ଗାଡି ଚାଲୁଛି ହେଲା। ଗାଡି ତ ଏନି ଟାଇମ ଚାଲୁଛି ତ ତ ମାନେ ଅ ରାସ୍ତା କ୍ରସ୍ କରି ଏକା କରିବାକୁ ବି ତତେ ଅଧେ ଘଣ୍ଟେ ଠିଆ ହେବାକୁ ପଡିବ। ଖାଲି ଟ୍ରକ୍ ଯାଉଛି ଆସୁଛି। ଏତେ ମାନେ ଡଷ୍ଟ ଯେ ସେଇଠି ଯଦି ଖାଲି ତୁ ଯିବୁହାରି ବି ଏ ପାଞ୍ଚ ମିନିଟ ପାଇଁ ତୋତେ ଆସିଲା ବେଳକୁ ଥଣ୍ଡା ହେଇଯାଇଥିବ ଯାହାର ଆଲର୍ଜି ଥିବ।
ନାଇଁ ଏଇଟା ଏଇଟା ବି ଗୋଟେ କଥା ଯୋଉ ରାସ୍ତା କାମ ହଉଛି ବି ତାର ଯୋଉ ମାନେ ଧୂଳି ଟା ବି ଉଡୁଛି ସେଟା ଆଜିକାଲି ମାନେ ବହୁତ ଖରାପ ମାନେ କଣର ଆଖି ନାକ ସବୁ ଯେମତି ମାନେ କଳା ପକେଇ ଦଉଛି।
ନାଇଁ ତୁ ଯୋଉ ରାସ୍ତା କାମ ଧୂଳି ବୋଲି ନୁହେଁ। ଗାଡି ଯୋଉ ଚାଲୁଛି ଏତେ ଯେତିକ ଡଷ୍ଟ୍ ମାନେ ହଉଛି ସବୁବେଳେ କଣ ରାସ୍ତା କାମ ହଉଛି କି? ଗାଡି ଯେତିକ ଚାଲୁଛି ଯେତିକ ଡଷ୍ଟ ହଉଛି ସେତିକିରେ ଘର ଜଣେ ସମ୍ଭାଳି ପାରିବ କି ଏନି ଟାଇମ୍ ଘର କାନ୍ଥ ବାଡ଼ ଠୁ ଆରମ୍ କରି ଯୁଆଡେ ହାତ ମାରଦବୁ ଖାଲି ଡଷ୍ଟ୍ ହଁ ନା ନାଇଁ କହିଲୁ?
ହଁ ହେଇଟା ତ ଠିକ୍ କଥା କାଇଁ ନା ଆମର ଏଇ ମାସକୁ ମାସେ ବି ହଉନି ଥରେ ପୋଛା ହବାର ବହୁତୁ ମାନେ ପୁରା ଚିହ୍ନ ହେଇକି ରହୁଛି ଧୂଳି ଏଇଟା ଏଇ ଏରିଆ ଟା କେମିତି ମାନେ ବହୁତ ଧୂଳି ନା।
ତାମାନେ ଭାବେ ଯେ ଯୋଉ ପଟେ ମାନେ ଖାଦାନ ଫାଦନ ହେଇଛି। ସେଇପଟେ ଯୋଉ ଯେତିକ ସବୁ ମାନେ ଡଷ୍ଟ ହଉଛି ଯେତିକ ମାନେ ଖୋଳାଖୋଳି ହଉଛି ସେଇପଟେ ଲୋକ ଅଳ୍ପ ଦିନ ବଞ୍ଚୁଛନ୍ତି।
ସେଇଥିପାଇଁ ସେମାନେ ହରତାଳ କରୁଛନ୍ତି ଯେ ନାଇଁ ଏଇଠୁ ଏଇ ଜିନିଷଟା ଉଠାଅ। ମାନେ ସିନା ସେ କମ୍ ପାନିର ଲାଭ ହଉଛି ଏ ଶୁଣୁ ମୋ କଥା ସେ ଯୋଉ କମ୍ ପାନୀର ସିନା ଲାଭ ହଉଛି କିନ୍ତୁ ଏ ପାଖାପାଖି ଯୋଉ ଲୋକ ଅଛନ୍ତି ହଁ ଚାକିରି ଖଣ୍ଡେ-ଖଣ୍ଡେ ଦେଇକି ଲୋଭ ଦେଖଉଛି କିନ୍ତୁ ଏତିକି ତାଙ୍କ ଦେହପା ତାଙ୍କୁ କ୍ୟାନସର୍ ତାଙ୍କୁ ରୋଗ ତାଙ୍କୁ ସବୁ-ସବୁ ବାହାରିକି
ନାଇଁ ତାପରେ କଣ ହଉଚି କହିଲୁ? ସିନା ତମେ ମାନେ ଦେଇଦବ ତାଙ୍କୁ ପଇସା ଦେଇଦବ କିଯାହା ଦେଇଦବ କିନ୍ତୁ ସେମାନେ ଖ ଯୋଉ ଗୁଣ୍ଡ ଉଡ଼ି ଉଡ଼ି ଗଲା କୂଅରେ ପଇଲା। ନଦୀରେ ପଇଲା ସେମାନେ ସେଇ ପାଣି ୟୁଜ୍ କଲେ ସେଇ ପାଣିକୁ ପିଲେ ଅଁ ପିଇଲା ପରେ କଣ ହବ? ପଇଁତିରିଶ ବର୍ଷ ପଇଁଚାଳିଶ ବର୍ଷ କିଡ଼ିନ୍ ଫେଲ୍। ତିନି ପାସ ଏଇଥିରେ ଯାଉଚନ୍ତି ସେମାନେ ହେଇତୁ କହୁଛନ୍ତି ଆରେ ବଞ୍ଚିଲେ ସିନାତୁ ପଇସାକୁ ଉପଭୋଗ କରିବୁ। ଆଉ ମରିଗଲେ କଣ ଉପଭୋଗ କରିବୁକି?
ଖୋଣି ପାଖାପାଖି ଏମିତି ହେଇଚି ହେଇଠି ସମସ୍ତେ କ୍ୟାନ୍ସରରେ ମରିଚନ୍ତି। କଣ ପାଇଁ ମରୁଚନ୍ତି ବୋଲି ହେଇଥି ଯୋଗୁ ଦେଖ ଏଇ କୁଣ୍ଡ ଧୂଳି ଯୋଗୁ।
କ୍ୟାନସର୍ କଣ କିଡ଼ିନୀ ଫେଲ୍ ଅଧିକା। ସେମାନେ ପାଣିବି ଭଲ ପିଉନାହାନ୍ତିନା ଆରେ ଏତେ ଡଷ୍ଟ ପାଇଁ ପାଣିବି ସବୁ ପାଣିତ ସେମାନେ ଆଉ ସୁଧ ପିଇ ପାରୁଚନ୍ତିକି? ଯୋଉମାନେ କେବ କେଣ୍ଟ ଫେଣ୍ଟ ଲଗେଇଥିବେ ସେମାନେ ଟିକେ ମାନେ ଇଏ ପାଇବେ ଯଦି ଶୁଦ୍ଧ ପାଣି ପିଇଲେ-ପିଇଲେ ନହେଲେ ନାଇଁ ତିନି ପାହେଇଛି ଯୋଗୁ
ରଖିବ ପାଞ୍ଚ ମିନିଟ୍ ଯଦି ପାଣିଟା ସେଗୋଟେ ମୋଟା ସ୍ତରଟେ ପଡ଼ିକି ରହୁଚି।
ତୁଭାବୁନୁ ଆମ ଗାଁରେ ଅଁ ଆମ ଗାଁରେ ଯୋଉ କମ୍ପାନୀ ଅଛି ଅଁ। ଗଲେବି ତୁ ଆମ ଘର ଲାଗେଲେ ମତେ ଲାଗେଯେ ଖାଲି ପାଦରେ ଚାଲିହବନି ବୋଲି। ମୋଶାଶୁ ଘର ଗାଁରେ କେ ବହୁତ୍ ଡଷ୍ଟ ହଉଚିନା ମ ମୁଁ ସେଇଠିକି ଗଲା ମାନେ ମତେ ମାନେ ସେଇଦିନ ମୁଁ ଦିଟା ମେଡିସିନ୍ ଖାଇଦିଏ କେବଳ ଅଁ ଏତ୍ ଏତେ ଦିନ ପରେ ଆସିଚି କଣ ରୋଷେଇ ବାସ କରିବିନି ଇଏ କରିବିନି ବୋଲି। ମାନେ ଦିଟା ମେଡିସିନ୍ ଖାଇଦିଏ ସକାଳେ ଗୋଟେ ଖାଇଥିବି ସନ୍ଧ୍ୟାବେଳେ ଗୋଟେ ଖାଇଥିବି। କାହିଁନା ଏତେ ଡଷ୍ଟ ହେଇଥିବ ଯେ
ତଳରା କଳା ହେଇକି ରହେ ମାନେ ଚାଲିଲେ ଏଠି ଏ ଏଠି ଆମର ହେମିତି ହଉଛି ପାଦ ତଳରା କଳା ହେଇକି ପାଦ ମଡା-ମଡା ବେଡ଼େକୁ ଆସିଲା ମାନେ ବାଧ୍ୟ ମାନେ କେତେବେଳେ ଥଣ୍ଡାକି ଜର ହେଇଥିବବି ଧୋଇ ହେଇକି ନଆଇଲେ
ତାପରେ ଦେଖେ ଏନି ଟାଇମ୍ ଡଷ୍ଟଅଡ଼ା ଉୁଡ଼ୁଚି। ନା ଗାଡ଼ି ମଟର ଚାଲିଚି ତୁଆଉ କଣ କରିବୁ ଆଉ ଯୋଉଁମାନେ ସବୁ ଖଣି ଘଣୀ ପାଖ ଲୋକ ସେମାନେ କଣ ପାଇଁ ଆନ୍ଦୋଳନ କରୁଛନ୍ତି ଆରେ ମାନେ ପଇସା ଘର ପାଇଲେ କଣ ହବ ବଞ୍ଚିବେ କେତେଦିନି।
ହୁଁ ନାଇଁ ଏଟାତ ସତ ଆଜିିକାଲିତ ଏତେ ଗାଡ଼ି ହେଲାଣି ସେଇରାତ ସବୁ କମ୍ପାନୀରେ ଲଗେଇ ଦଉଛନ୍ତିଯେ
ନାଇଁ ମାନେ ଶୁଣୁ ଗାଡ଼ି ଧୁଆଁ ଇଏ ସିଏ ପ୍ରଦୂଷଣ ଅଲଗା କଥା ଗୋଟେ ଗଲା ଏଇଟାତ ହଉଚି ସବୁବେଳେବି କିନ୍ତୁ ଯିଏ ପରମାନେଣ୍ଟ ଖଣି ଖଣି ଫଣି କରିବ ଯୋଉ ଉଡ଼ିବ ଲୋକଙ୍କୁ ପଇସା ଦିଅ ଘର ଦିଅ, କଣ ଲାଭ ମତେ କହିଲୁ?
ହୁଁ ହୁଁ।
ସେଥିରେ କଣ କିଛି ମିଳିବ ନା ସେମାନେ ଜୀବନ ପାଇବେ।
ଏଇଠିତ ଆଜିିକାଲି ସୁ ଆଜିକାଲିତ ଆଜିକାଲିତ ସବୁ ସୁବିଧା କରି ଦଉଚନ୍ତି। ଏ ଯୋଉ କମ୍ପାନୀ କରିଦଉଛନ୍ତି ସେଠି ସ୍କୁଲ କରିଦଉଛନ୍ତି ସେଠି ମେଡିକାଲ୍ କରିଦଉଛନ୍ତି।
କମ୍ପାନୀ କୋଉ ମାନଙ୍କୁ ହବା କଥା ଗୋଟେ ଗାଁରୁ ଦଶ ବାର କିଲୋମିଟର୍ ପନ୍ଦର କିଲୋମିଟର୍ ଦୂରରେ ହବ ଯୋଉ ପାଖାପାଖି ଲୋକ ନଥିବେ। ସେମିତିରେ ହେଲେ ମାନେ ଲୋକମାନେ ସୁରକ୍ଷିତ ରହିବେ ଆଉ ପ୍ରଦୂଷଣ ହଉଚି ଅଲଗା କଥା ସେଥିରେ ଲୋକମାନଙ୍କୁ ପ୍ରଭାବ ପଡିକି ଲୋକମାନେ ମରି ଯାଉଛନ୍ତି ନା।
ଏ କି ଲୋକ ନାଇଁ ନାଇଁ ଲୋକମାନଙ୍କୁ ଲୋଭ ଦେଖ ଦେଖେଇ ଦଉଛନ୍ତିନା ଏଇତିକ ଲୋକ ଏଇଠେ ରହିପାରିବେ ଏତିକି ମାନେ ଇଏରେ କରିକି ସେଇଠେ ସେ ସ୍କୁଲ କଲେଜ ଆଁ ମେଡିକାଲ ସବୁ ଦେଇ ଦଉସନ୍ତି ସୁବିଧା।
ଆ ସେମାନେ ବୁଝିଲା ବେଳକୁ ବହୁତ ଲେଟ ଆଉ କଣ କାହାର ରୋଗ ବାହାରିଲେ ସ ସେମାନେ ଜାଣିଛନ୍ତି ଆକ୍ଚୁଆଲି ହଁ ହଁ ଆଉ ବୁଝୁନାହାନ୍ତି ଆଉ
ଯେତେବେଳେ ଦେହ ଖରାପ ହଉଛି ନାହିଁ ହେତେବେଳେ ଇଏ ହେଲା ବେଳକୁ ସ
ନହେଲେ ସେପଟେ କଣ ଦେଖନ୍ତୁ କି ସେ ପାଖାପାଖି ଲୋକ କଣ ତୁ ଭାବୁଛୁ ବେଶୀ ଦିନ ବଞ୍ଚୁଛନ୍ତି କି ତିନି ପାଙ୍କୁ ରୋଗ ହଉଛି ମତେ କହ କୋଉଠୁ ରୋଗଟା ଆସୁଛି ତିନି ପାଙ୍କୁ ରୋଗ ହଉଛି ପରିଶ୍ରମ ତ କରୁଛନ୍ତି ଦିନରାତି ପଖାଳ ଫଖାଳ ତ ଖାଉଛନ୍ତି ରୋଗ ସେମାନଙ୍କୁ ଠିକ ରେ ହେବ ପରିଶ୍ରମ କଲେ? ଗୁଣ୍ଡ ପାଣି ନା ସୁଦ୍ଧ ପାଣି ସିନା ପିଇଲେ ହବ। ଗୁଣ୍ଡ ପାଣି ପିଉଛନ୍ତି ଡଷ୍ଟ ମାନେ ଆଲର୍ଜି ସମସ୍ତିଙ୍କି ନଥିବ। କିନ୍ତୁ ଖାଇବା ପିଇବାର ଯଦି ସବୁବେଳେ ସେଇ ଡଷ୍ଟ ଫଷ୍ଟ ଇଏ ସିଏ ମିଶିକି ଥିବ ତ ହେଟା ହବନି କି ତାଙ୍କୁ ରୋଗ ବାଗ ହବନି କି
ନାଇଁ ସେଟା ସତ କଥା ଆମେ ପା ଏଠି ମୋବାଇଲ ଚାର୍ଜ ରେ ବସେଇ ଦେଇକି ଯାଇଥିଲେ ସକାଳକୁୁ ଦି ଘଣ୍ଟା ପାଇଁ ଯେ ସେ ସକାଳ ଆସିଲା ବେଳକୁ ରୋଷେଇ ଘରୁ ସେ ଗୋଟେ ପରସ୍ତ ବସିକି ରହୁ ହଁ ତାକୁ ପ ପୋଛା ଡେଲି ଯଦି ରୁମ ଝାଡୁ କରିବ ଠିକ ଅଛି ନହେଲେ ଆମର ଧୂଳି ହେଇଯାଉଛି ବହୁତୁ।
ହଁ ହବ ତ ନିହାତି ଆମର ବି ଏ ଆମର ବି ଗାଁ ରେ ସେଇଆ ତୋ ପରା ପାଦ କଳା ପଡିଯିବ ହେଇଥି ଯୋଗୁ ଓ ମାନେ ଯିଏ ପୋଛୁଛି ସେ ଘର ପୋଛୁଛି କିୁନ୍ତୁ ତଥାପି ଆମେ ସମସ୍ତେ ଚପ ପଲ ହିଁ ପିନ୍ଧିକି ଚାଲବୁଲ କରୁଛୁ ନା।
ଏ ଆମ ଘରେ ହେଇକରେ ଯୋଉ କାମ ବାଲି ଜିଏ ଅଛି ସେ କରୁଛି ବୋଲି ନହେଲେ ଆଉ ଯଉମାନେ ବି ସତ କଥା ରହୁଛନ୍ତି ସେମାନେ ବେସିଦିନି ରହନ୍ତିନି।
ରହିବେ କେମିତି ଆ ସୁଣ ତତେ ମାନେ ଦି ଦି ଦିନି କି ଛାଡିକି ସଫ ଫା ନ କଲେ ନଧୋଇଲେ ହବନି ହେଲା
ହଁ ଡେଲି ପୋଛା ସେ ଝାଡୁ ଯୋଉଟା କେତେ ବି ସେ ଅଳନ୍ଧୁ ଝାଡିବା। ଆମେ ଆକ୍ଚୁଆଲି ତାଙ୍କୁ କହିଥିଲୁ ଟିକେ ସପ୍ତାହ କୁ ଥରେ ଆଣଝାଡ଼ିବେ ସିଏ ଆଉ ଶୁଣୁନାହାଁନ୍ତି। କେତେ କରିବେ।
ଅପାଙ୍କର ଏଠି ଦି ଦିନ କି ଥରେ ପୋଛା। ମ୍ୟାଡାମଙ୍କର ଏଠେ ସବୁଦିନ ଘର ପୋଛା। ସବୁଦିନ ସକାଳୁ ଆଗ ଝାଡୁ ତାପରେ ଘର ପୋଛା।
ହୁଁ ଆମର ବି ହେଇଟା ହଉଛି। ଡେଲି ସକାଳୁ ଆଉ ଥରେ ସ ସବୁ କାମ ସଇଲେ। ସମସ୍ତଙ୍କ କାମ ସଇଲେ ସେ ଥରେ ଆଉ ଥରେ ପୋଛି ଦିଅନ୍ତି। ଆମେ ନାହିଁ କରୁ। ଆଉ ପୋଛନି କିନ୍ତୁ ସେ ତାଙ୍କ ନିଜ ମନ ପାଇଁ ହଁ ପରିଷ୍କାର ଲାଗିବ ବୋଲି ପୋଛି ଦିଅନ୍ତି। ସେ ପରିଷ୍କାରିଆ ମେନେ। ପରିଷ୍କାରିଆ ନିଜେ ବୋଲି ସିଏ ମାନେ ପରିଷ୍କାର ରଖୁଛନ୍ତି।
ଆଉ ନହେଲେ ନାଇ ଆଉ ଯୋଉମାନଙ୍କରେ ଏତେ ଗୁଣ୍ଡ ଫୁଣ୍ଡ ଲୋକ ରହୁଛନ୍ତି। ଆଉ ଲୋକ କଣ କଉଆଡେ କିଏ ପଳେଇବ କି? ଯିଏ ଯୋଉ ଏରିଆରେ ରହୁଛି ତାକୁ ତାକୁ ତ ସେଇ ଏରିଆ ଭଲ ଲାଗୁଛି ନା। କି ଜାହା ବି ଜିଏ ବିଜନେସ କରୁଛି କି ଯାହା ବି କରୁଛି ସେଇ ଏରିଆରେ କରୁଛି। ଆଉ ସେମାନେ ସହଜକେ ଆଉ ଉଠିକି ଯାଉଛନ୍ତି କି କୋଉଠିକି। କିନ୍ତୁ ଆଉ କଣ କରିବ। ସବୁଠୁ ବ ବ ସବୁଠୁ ଭଲ ହେଲା ପାଖାପାଖି ତମେ କମ୍ପାନୀ କରିବନି। ଲୋକ ବାକ ଯୋଉଠେ ଥିବେ। ଦୂରରେ କରିବ ଠିକ୍ ଅଛି।
ହୋଉ ହୋଉ ରଖୁଛି।
ଶୋଇବୁ କି?
ହୁଁ ହୁଁ।
ହଉ ହଉ ଗୁଡ଼୍ ନାଇଟ୍।
ଗୁଡ୍ ନାଇଟ୍।